ହ୍ୟାଲୋ।
ହୁଁ।
ଆଁ।
କ କହ କ ହହଁ
ହ୍ୟାଲୋ।
ହୁଁ କଣ କହୁଥିଲୁ ବଡି ଫଡିିବଛରେ
କଣ ଆସୁନି କି?
ହଁ ସୁୁଭାଗଲା।
ଶୁଭୁନି କିଛି।
ଶୁଭୁଚି ବେ।
ଆଉ ଥରେ କଲ କର ଆଉ ଥରେ।
ଆଉ କଟିଯିବ ଏଟା।
ଆଁ ଶୁଭୁନି।
ସୁବୁଛି ବେ। ଶୁଭିଲା ହେଲା ଶୁଭହେଲା ହ୍ୟାଲୋ।
ଆରେ ଶୁଭୁନି କିଛି।
କିଛି କଣ ହଉନି ସୁଯ ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଆଉ କିଛି ହଉନି। ହ୍ୟାଲୋ ହ୍ୟାଲୋ ଆଇ କିଛି ଶୁଭୁନି। ଦେ
ହ୍ୟାଲୋ ହ୍ୟାଲୋ ହ୍ୟାଲୋ
ତ ତ କଥା ଶୁଭୁଚି ତ।
ମ ତୋ ଟା ଲ ଶୁଭୁନି ମତେ।
ଗପୁଥା ଆଉ ଦଶ ମିନିଟ୍ ହେଇଯାଉ ଗପୁଥା ଇଆଡୁ ସିଆଡୁ।
ଏଇ ଯୋଉ ମଟଡିସ୍ ଟା କେତେ ଟଙ୍କା ନଉଛି କି?
କଣ କହିଲୁ?
ମଟଡିସ୍ ଟା କେତେ ଟଙ୍କା ନଉଛି?
ମଟଡିସ ଟା ନେଉଥବ ଚାରି କୋଟି ତିନି କୋଟି ଭିତରେ ଆଉ। ହଁ ଆଣିବା ଗୋଟେ ଆଉ।
ହେଲେ ତତେ ମୁଁ ନେବିନି ବୁଲେଇ।
କଣ ପାଇଁ?
ଆଁ
କଣ ପାଇଁ?
ତୁ ଯିବୁ ଆଣିବା ପାଇଁ ତ। ଅନଲାଇନ ଅର୍ଡ଼ର କରିଦେବା ମ ହେରା କିଏ ଯାଉଛି ତା ପାଖକୁ। ଦି ତିନିଟା ଅଡ଼ର କରିଦେଇଥିବା ଏକା ବେଳେ ଆଉ ଆସିବ ଆଉ ତୁ ଗୋଟେ ଚଲ
ଆମେ ଭାତ ଚାଷ କରିବାକି ହ୍ୟାଲୋ।
ହାଁ
ଆମେ ଭା ଭାତ ଚାଷ କରିବା କି? ଭାତ ଚାଷ କରିବା କି ଆମେ? ଶୁଭୁନି କହିଲି ଭାତ ଚାଷ କରିବା କି ଆମେ?
ଭାତ? ଯେ ତୁ ଧାନ ଚାଷ କରୁନୁ ଭାତ ଚାଷ
ଆରେ ଧାନ ଟା ଭଲ କି ଧାନ ଟା କିଏ ପେଶେଇବ ଇଏ କରିବ ଆମେ ସିଧା ଭାତ ଚାଷ କରି
ଆଉ ଯୋଉ ବାଇଗଣ ଚାଷଟା କରିଥିଲ?
ଏରା ଆଉଥରେ ଫୁଲ ହେଲାଣି ପୁରା ବଡ ବଡ଼ ଫୁଲ।
ମରିଗଲା ଗଛଗୁରା?
ଗଛ ବଢିକି ଫୁଲ ହେଲାଣି ଆହୁରି ଆଉ।
ପିନ୍ଦୁଛୁ ନା କଣ?
ଯାଇ ଦେଖିଦେବୁ ଥରେ ଉଁ ଦିଇ କେନ୍ଦୁ ଆରେ ଫୁଲ ହେଇଚି ବାଇଗଣ ହେଇନି ଏତୋଳା ଫୁଲ ବି ବାହାରିଚି କିନ୍ତୁ ଯେତିକି ବାହାରଥିଲା ଫୁଲ ଆଗରୁ। ନା ଆଗରୁ ଯେତିକି ଫୁଲ ବାହାରିଥିଲା ଏ ପାଳି ଟିକେ କମିଯାଇଛି ଆଉ।
କହିଲି ଫାଷ୍ଟେ ଯୋଉ ବାଇଗଣ ଗୁରା ହେଇଥିଲା।
ହେରା ପୁରା ହଁ ହେରା ତ ସବୁ ପଚି ପୁଚା ଗଲା ହଳଦିଆ ହଳଦିଆ ପଡିଗଲା।
ଫିଙ୍ଗିଦେଲେ ସବୁତକ?
ଫିଙ୍ଗିଲୁ କୁଆଡେ ଆଉ ହେରା ଯେତିକି ଆଇଁଲୁ ଆଇଁଲୁ ଆଉ ଯୋରା ଚାରିଶ ତିନିଶହ ଟଙ୍କା ଯାତେ ବିକିଥିଲେ ଏତିକି ଆଉ ଘରୁକୁ ଆଣିକି ଖାଇ ଦେଇେଥିଲୁ।
ଆଉ ଯୋଉ ପୁଣିଥରେ ହେଲାଣି ବାଇଗଣ? ଯେତେଟା ଗ ଯେତେଟା ଗଛ ହେଇଥିଲା ସେତେଟା ସବୁ ମାନେ ଅଛି ନା ସବୁ କିଏ ଉପାଡି ଦେଲ।
ଗଛଗୁରା ସବୁ ଅଛି ପୁରା ସବୁରା ଅଛି ବଞ୍ଚିଗଲା ଆଉରେ ପୁରା ପାଣି ପଡିକି। ପାଣି ପଡିକି ବଞ୍ଚିଗଲା ଆଉ ଥରେ ଗଛଗୁରା।
ପାଣି ପକୋଉନୁ?
ପାଣି ପରା ବର୍ଷା ହୋଉଚି। ଆଉ ବର୍ଷା ହୋଉଚି ତ ନଣ୍ଟା କଣ ଯାହା ଦେଖିବୁ ଗଛ ଠୀ ଠିଆ ହେଇଚି ପୂରା।
ମାନେ ଗୋଟେ ଗଛ ଟା ମାରିଦେଉଛୁ ଜାଣି ଜାଣି ନା ପାଣି ଆସିବ ଆଉ ଥରେ। କହତାକୁ କହିଦେ ଶୁଖିଗଲା ଡ୍ରେନେ।
ଗୁଡେ଼ ପାଣି ଅଛି ଗୁଡେ଼। ଆରେ ପାଣି ଯୋଉ କମି ଜାଇଥିଲା ଏଇ ଯୋଉ ସପ୍ତାଏଭଳିଆ ଯୋଉ ଖରା ହେଲା ଉସ୍ ନାଦିକିଯେ ମାସେ ଭଳିଆ ବର୍ଷା
ମୁଁ କହିଲି ପରିସାରିଲାନ କଣ ନଥିଲା ବୋଲି ସେଥିପାଇଁ କେହି ଯାଉନ କିଛି
ପୁରା ମୁଡି ମୁଡା ହେଇକି ପୁରା ପୁରା ଗୁରେ ଶୁଖି ଶୁଖା ଯାଇଥିଲା ପଚରେ ହେଟୁ ପାଣିି ଜେମିତି ପହିଲ ଆମେ ଦେଖିନୋଉ ଏତେ ଏମିତି ହେଇଚି ବୋଲି। ଆଉ ପଛରେ ଆଉ ଥରେ ବୋ
ପୁଣି ଥରେ ଫୁଲ ହେଲାଣି କେତେ ଫୁଲ ହୋଉଚି ନା ଆଉ ଥରେ ଆଣି ଆ ଗୋଟେ ହରମୋନ ଟା ଆଣି ମାରିବା?
ଆଉଥରେ ନିକେଇ ବା ଦେଲେ ଯେତିକି ଯେତିକି ମାହାର ହନି ସେ ନିକେନଙ୍କ ଦେଲେ ଭଲ ହବନ
ଆ ଏବେ ବି ହବ ପ୍ରଫିଟ ବିକିଲେ
କଣ?
କହିଲେ ଏବେ ବି ହବ ପ୍ରପଟି
ହେଇପାରେନ୍ତୁ ଆ ଘରେ ଆଣି ଖାଇଦେଲେ ହୁଅନ୍ତା ନିକିନି କାଇକି
ଆବେ ଏଇନେ ଏଇନେ ଯେତିକି ଅଛି ଏଇନେ ସବୁ କଲେ ପୁଣି ଥରେ ଲାଭ ବାହାରିବ ତ?
ହଁ ବାହାରି ପାରେ ଝଗଡା। ବାହାରି ଗଲା ଭଳିଆ ମତେ ଲାଗୁଛି।
ତମେ ତ କାଇଁ ଧ୍ୟାନ ଦଉନ କ୍ରିକେଟ୍ ଯାଇକି ବ୍ୟାଟ୍ ବଲ୍ ଖେଳୁଛ।
ମୋ ଦ୍ଵାରା ଏ କ୍ରିକେଟ ଫ୍ରିକେଟ ଇଛା ନାହିଁ ଛୁଆଗୁରା ଗଲେ ସିନା ମୁଁ ଏକୁଟିଆ ଏକୁଟିଆ କଣ କରିବୁ ତୁ ବାପା ବୋଉ କହିଲେ ଯେ ବେ ଥୋବରା ହେଇଯିବୁ କହି କହିିକା ଶୁଣିବେନି କେହି।
ୟୁଟୁବ ଚ୍ୟାନେଲ୍ ଟା ଯଦି କଲେ ସେଠୁ କେତେ ଟଙ୍କା ଆସିଥିଲା
ଆରେ ଦେଖାଉଚି ଯୋଉ ଏଇ କାଜି ବାପରୁ ସୁ ମିଶିମୁଶା କି? ଆ ଦଶ ଦଶ ହଜାର ବାେଳ ବାହାରିବ କି ଆମର
! ! ! ! ! ! ! ! ! ! କିଛି ବାହାରିବନି।
ସେ ତାପରେ ହେଲେ ବାଇଗଣ ଯିଦି ଆଉ ଥରେ ସେ ବାଇଗଣ ଇନଭେଷ୍ଟ୍ ଆଉ ଟିକେ କରିଦିଅନ୍ତେ ଆବେ ହେରା ବି ଭଲ ହୁଅନ୍ତା।
ଏଇ ପାଇ ତମେ କରିବା ମୁଁ ଯିବି ହାରି କୁଆଡେ ଆଉ
ମିଶି ମୁସାଇକ ଏଇଟା କରିଦଲେ ଏଇଟା ସବୁ ଚାଷ ଆଉଥରେ କରିିଦିଅନ୍ତି ମତେ ଲାଗୁଚି ଫୁଲ ଫୁଲୁ କିଣି ଦଅନ୍ତି ଆଉ
ୱଚ୍ ଶିକୋରୋଟି ରହିଛି ଶିକୋରୋଟି।
କୋଉଠି? କୋଉଠି କିରେ?
ବୁଝି ନାହାନ୍ତିି ବେ ମୋ ସାଙ୍ଗ ଗୋଟେ ବୁଝିଚି ଯେ ଏଇ ଭୁବନେଶ୍ଵର ଘରେ କହୁଚନ୍ତି ଏତେ ବାଟ ଯିବୁ? ସୁବିଧା ଅସୁବିଧାରେ କିଏ ଆସିବ?
ହଁ ଏତେ ବାଟ ନାଇଁ ଢେଙ୍କାନାଳ ଭିତରେ ଦେଖ୍।
ଢେଙ୍କାନାଳରେ ବୁଝିଲେ ହବନି କି।
ବାଇକ୍ ତ ତମର ଅଛି, ସେ ବାଇକ୍ ରେ ଯିବା ଆସିବା କରିପାରିବ।
ବାଇକ୍ ରେ ଢେଙ୍କାନାଳ ଯିବା ଆସିବା କରିବି ସବୁଦିନ। ମରିବି କୋଉଦିନ। ଅଶୁଭ ତ ଯେ କୋଉଦିନ ମରିବି ଆକ୍ସିଡେଣ୍ଟ ହେଇକି। ଆଁ
ଏଇ ଆଖପାଖରେ ଢେଙ୍କାନାଳ ଗଲେ ପୁରା କଣ ଢେଙ୍କାନାଳ ଏଇ ଆଖପଖ ଯେମିତି ଏଇ ପଚିଶି ତିରିଶି କିଲୋମିଟର ଭିତରେ ଢେଙ୍କାନାଳ ଗଲେ ତିରିଶି ଚାଳିଶି
କହୁଚନ୍ତି ଆମ ଗାଁ ପ୍ଲାଣ୍ଟରେ ଯୋଉଟା ମ ଏଇଠି ଜଣେ କହୁଥିଲା ରଖେଇଦବ ସିକ୍ୟୁରିଟି ଯେ ମୁଁ କହିଲି ହୋଉ ରଖେଇଦିଅ। କହୁଚନ୍ତି ସମସ୍ତେ ଆଉ ଜଣେ ଆସିକି କହିଲା ଆଉ କଅ ରେଲୁୱେ ଟେ ରେଲୁୱଏ ରେ ମ
ହଁ।
ରେଲୁୱେଏରେ ରଖିବା ପାଇଁ।
ତାହେଲେ ଏ ପ୍ଲାଟେରେ ସିକ୍ୟୁରିଟି ରହିପାରିବୁ?
ଆଁ
ପ୍ଲାଟ୍ରେ ସିକ୍ୟୁରିଟି ରହିପାରିବୁକି?
ପ୍ଲାଣ୍ଟରେ ରହିଲେ ଭଲ ଜେ କାହିଁ ରଖ ରଖିବା ଦରକାରେ ନା ଆଉ।
ହଁ।
ଆଉ ଜଣେ କହିଲା ଉଁ ଉଁ ଗୋଟେ ଜାଗାରେ ଗୋଟେ ପ୍ଲାନ୍ଟ ଅଛି ବଡ଼ ପ୍ଲାନ୍ଟଟା।
ହୁଁ।
ସେଇଠି ଖାଲି ମାନେ ସୁପରଭାଇଜର୍ ରହିବ। ସୁପର ଭାଇଜର ଖାଲି ମାନେ ଦେ ଲେଖା ଲୁଖି କରିବ ଆଉ। କେତେଟା ଗାଡି ଗଲା ଆଉ ଗାଡି କେତେଟା ପଶିବ ଏସବୁ ଲେଖା ଲୁଖି କରିବ ଆଉ।
ଆରେ ଗୋଟେ ଭୂଷଣ ନା କଣ ଗଟେ କଣ କହୁଛି ଭୂଷଣ କହୁଛି ଆ କଣ ଗୋଟେ ଗୋଟେ ଡବଲ ହୁଗୁଲ ପ୍ଲାଣ୍ଟ ଏପଟ କଣ ଗୋଟେ ବାହାରଛି ପୁରା ନୂଆ ପ୍ଲାଣ୍ଟ ବାହାରଛି।
ଆଁ
ଆ ଡୁବୁଆଡ ର କଣ ନୂଆ ପ୍ଲାଣ୍ଟ ବାହାରିଛି ପରା। ଏଇଟା ଦିଗ ଭାଇ କହୁଥିଲା କହିଲ କଣ କାମ ହାମ ଏଗୁଡା ଆସଛି କାଳେ ଯଉ ସୁପରାଇଜର ଦରକାର ହଉଛି। ଡୁବୁଡା କେତେଳେ ଦୂର ଡୋଇବେ
ଆଁ
ଡୁବରି ଟା ଦୁରବାଟ କି।
ବହୁତ ଦୂର ନୁହଁ ଦୂର ଯେ ଏତେ ବି ଦୂର ନୁଁହ।
ଏ ରହୁଣୀ ଆଗ ଆଡେ ଆହୁରି ବହୁତ ଆଗଆଡେ।
ଓହ
ଢେଙ୍କାନାଳଠୁ ବି ଦୂର ହବ ଏଇଠୁ। ଏତ ପଞ୍ଚଷଠି କିଲୋମିଟର।
ଆ କି ପୋଷ୍ଟ ବାହରିନି କି ଏ ବିଷୟରେ ଇଯୋଉ ଆ କଣ ତ କାମଖ୍ୟା ରେ କିଛି ପୋଷ୍ଟ ବାହାରୁନି ଯୋଉ କଣ ଦଟା ପୋଷ୍ଟ ଅଫିସରେ ମ।
ପୋଷ୍ଟ ଆଫି ହଁ।
ପୋଷ୍ଟ ଅଫିସ ରେ ପାର୍ଟ ଟାଇମ ରେ କାମ ମିଳୁଛି ପୁରା।
କେତେ ହଜାର ପଇସା ତତେ ମତେ ଦବ ଆଠ ହଜାର ମୁଁ ଯାଇ ରହିବି ସେଠି।
ନା ଏବେ ପନ୍ଦର ହଜାର ଟଙ୍କା ବାହାରେ ମୁଁ ଦେଖି ଲାଇନ୍ କାଟ ଚିନୁ କଲ କରୁଛି ହେଲା ଲାଇନ୍ କାଟ
ଶୁଭୁନି କିଛି।